ହ୍ୟାଲୋ। ହ୍ୟାଲୋ।
ହୁଁ।
କଣ କଚ ହୋଚୁ ଲୋ ହଁ ଲୋ।
କଣ କରିବି ଇ କାମ ସଇଲା ଗଡୁଥିଲି ଟିକେ ଆଉ।
ଏ ଆଁ
ରୋଷେଇ ରୋଷେଇ କରିସାରିଲୁଣି ତୁ?
ହଁ ସରିଲାଣି ତ
ହଁ ଆସିଗଲା ଠିକ୍ ହେଇକି ଅଛି ପିଲନା?
କଣ ସୁ ବୁନି।
ମୁଁ କହିଲି ହଁ ଭଲ। ଆଉ ତୋ ପୁଅ କଣ କରୁଚି?
ଏବେ ଯାଇନ ବୋଧେ ଘରକୁ ଏଇଟେ ବୋଲେ କେଁ କେଁ ହୋଉଚି ବର୍ଷା ହୋଉଚି ନା?
ହଁ ବର୍ଷା ହୋଉଛି ମୁଁ ଘରକୁ ର ଯୋଉ ଯାଇଥାନ୍ତି ଯାଇନି ଏଇ ଦେଖିଆ ଏଇ ପନ୍ଦର ତାରିଖ ଆଡକୁ ଭାବିଚି ଯିବି ବୋଲି ଆଉ।
ହଁ ଦଶରା ବେଳୁ ଯିବନି ମୁଁ ଆଇଲି ଘଣ୍ଟାକେ ସେଇ ଦଶହରା ବେଳକୁ ଜିମି ଭାବୁଚି ଆଉ।
ଦଶହରା
ଦଶରା ବେଳକୁ ଏକାଥର ଜିମି ଏଇନା ଯାଇନି। ଉଁ ଭଲ ନା ସବୁ? ଏଇ ଖାଇଥିନି ବଲେ ବିସ୍କୁଟ ଚା ବିସ୍କୁଟ ଖାଇଥିନି ଆଉ। ଖାଇବି ଭାତ ଫାତ ଖାଇବି ଆଉ। ବର୍ଷା ତ ଯାହା କରୁଚି କହନି।
ରୋଷେଇ ତୁ କରୁଚୁ ନା ଲୋ ତୋ ଜା?
ଦୁଇ ଜଣା କ କରୁଛୁ ମିଶିକି।
ହଁ ତୁ କଟା କଟି କରୁଥିବୁ ସେ ରୋଷେଇ କରୁଥିବ।
ହୁଁ। ଚିକି ଫୋନ୍ କରିଥିଲା ନା? ହଁ ଚିକି ଫୋନ୍ କରିଥିଲା ନା?
ହଁ ଚିକି ସହିତ କଥା ହେଇଚି।
ଗାଁ କୁ ଯିବୁ କଣ କହୁଚୁ। ଗାଁକୁ ଯିବୁ କହୁଥିଲୁ କଣ ତ ବାହାରେ ହେଇପାରିବନି ଆଜି ଆମର ହେଇଚି କୁନ୍ଦୁରି ଭଜା ଆଉ ଲାଉ ସନ୍ତୁଳା ଡାଲି ଆଉ ଏଇ ହବ ଦହିଖଡା।
ଆମର ବି ଆଜି ସେଇ କୁନ୍ଦୁରି ଭଜା ଅ ହେଇଚି କଖାରୁ ତରକାରୀ।
ଉଁ।
କଖାରୁ ତରକାରୀ ଡାଲମା ଆଇ ଜ ଖନେ ପୋଡି ଦେଇଛି ଆଳୁ ଭାଜିଥିଲି ସକାଳୁ ଅଛି ଆଉ।
ହଁ ହ ହ ହ ସଇିଲାଣି?
ହଁ ସରିଲା ବା ଏଇ ସାଢେ ଏଗାରଟାରେ ସରିଲା ଆଜି ଟିକେ କାଲି ଯାଇଥିଲୁ ତ ଗୋଟେ ବାହାଘରିଆ ମା ଆଉ କାଲି ସେ ଆସୁ ଆସୁ ତାପରେ ଲେଟ ହେଲା ତାପରେ ସେମାନେ ସେ ଇଏ ତାଙ୍କର ସାଙ୍ଗ ବୋଲି ଇଏ ତାଙ୍କର ଯାଇଥିଲେ ସିଏ ଆସିଲେ ସେ ବାରଟା ସାଢେ ବାରଟା ଖଣ୍ଡେରେ ଆଜି ଉଠୁ ଉଠୁ ସାତଟା। ହେଇଗଲା ଆଉ କଲାବେଳୁ ଜଳିଖିଆ ସେ ଖାଇଲେ ସରଲା ନ ଆଉ ସାଡେ ନଟାରେ ଏଁ?
ମୁଁ କିନ୍ତୁ ତୋ ଭାଉଜକୁ ମୁଁ କିନ୍ତୁ ଜାଣିପାଇଲି ହେଲା ଉୁଁ ହୁଁ ମୁଁ କହିଲି ଘର କୋଉଠି ସେ କହିଲା ଆଉ କଣ କୁହ? ଏଇ ତୋ ଭାଉଜକୁ ଯା ତୋ ଭାଉଛ ମୁଁ ଜାଣିପାରିଲି ସେ ଆଉ ମୁଁ ପଚାରିଲି ଘର କୋଉଠି ସେ କହୁଛି ଆଉ କଣ କୁହ, ମୁଁ କହିଲି ମୁଁ କହିଲି ଜାଣିଦେଇଚି ମୁଁ କହିଲି ସୁନା ଭାଉ ସେ କହିଲେ ହଁ।
ହଁ। ଏଟା ଗାଁ ନାଁ ଇଏ ଫିଏ କୁହାଯିବନି ନା ତ ସେଇଥିପାଇଁ
ଓହୋ।
ହଁ ସେକହୁଥିଲେ ପା କଥା ହେଇଛନ୍ତି ତାଙ୍କର କମ୍ପ୍ଲିଟ ହେଇଗଲା ପା।
ଓହୋ ହଁ ଭଲ। ମୋ କେଜାଣେ ଆଠ ଦଶଟା ଜମା କମ୍ପ୍ଲିଟ ଆଉ ସବୁ ଫେକ ବୋଧେ ସବୁ ପଳେଇ ଆସିବ କି କଣ ମର ତ ସବୁ କଣ ଫୋନ ଖରାପ ହେଇଯାଇଥିଲା ଯେ ସ ଇଏ ହେଲାନି ଆଉ କଣ?
ଫୋନ ଖରାପ ହେଇଯାଇଥିଲା।
ଓ ହୋ।
ଫୋନ ଖରାପ ହେଇଯାଇଥିଲା ମାନେ ଅଧାରୁୁ କଲ୍ କଟିଗଲା ନା କଣ?
ହଁ ଗୋଟା ହେଲା ନାଇଁ ଗୋଟା ଇଏ ହେଲାନି ଏମିତି ହଁ ହଁ ସେମି
ଏମିତି କି କେତେଟା ହେଇଛି?
କେଜାଣି ଲୋ ହେଲା କେଜାଣି ବେଶି ହେ ଆଉ ଦଶଟା ଆମ ପଳେଛୁ।
ଏଟ ଦଶ ମିନିଟ ଉପ ଉପରେ କଂପ୍ଲେନ୍ କରିଥିଲେ।
ହଁ ହେତିକି ଜିରୋ ଜିରୋ ତ କେତେଟା ପଳେଇ ଆସିଥିବ ବୋଧେ ଆଉ। ଆଉ। ଗାଁକୁ ଦେଖିବା ସେ ଦଶରା ବେଳକୁ ଜିମିହେଲେ ମୁଁ ଆଉ ବରସେ
ନେଟୱାର୍କ ପ୍ରୋବ୍ଲେମ କେତେବେଳେ ଯୋଉ ସାଇଡ ପ୍ରୋବ୍ଲେମ ଏମିତି ହେଲେ ଯୋଉ ପାଇବନି। ଅ ମାନେ ଇଏ କରୁଥୁବୁ କଟିଯିବ ସେଟା ପୁଣି ଆଡ ହେଇଯିବ।
ହୁଁ ହୁଁ ଆଉ କଣ କରିବୁ କଣ କଣହେଠେ ଧରିକି ବସିଥିମି ନା କଣ ଖୁଣ୍ଟି ନହେଲେ। ମୋ ପୁଅ ମୂତି ମୂତି ଘର ମୋ ପୁଅ ମୁତି ମୁତି ସ୍ପିକର ଖରାପ କରିଦେଇଚି ସେ ଦୋକାନ କହିଲା ସୁନୁପାମ୍ପ
ହୁଁ ତୋ ପୁଅ କୁ କଣ ମୋବାଇଲ ଦଉଛୁ ନା କଣ ଏଇ ଛୋଟ ଛୁଆଟା
ଏ ନାଲୋ ମୁଁ ତା କଡର ଉପରେ ରଖିଥିମି ମୁତି ଦେଇଥିବି ଏଇ ତ ସାଇଡ ରେ ରଖିଲେ ମୁତିଲା ତଳକୁ ରଖିନେ ମୁତିଲା ଏଇଠି କଉଠି ଯଉଠି ରଖିଥିଲା ବେଳକୁ ମୂତିବ ହଁ ସେଇ ଘ ସ ଯୋଉ କହନ୍ତି ସେଇଠି ପ ନା ନା ନା ଆମର ଫାଷ୍ଟ ସେଇ ସେକ୍ସ୍ ମୁଁ କଥା କହିଛି ତୋର କଣ ଯାଉଛି ବେ
ଦିଟାଙ୍କ ସି?
ହଁ ଦିଟାଙ୍କ ସିଯରିଙ୍ଗ। ପିଙ୍କି ର ଝିଅଟେ ଜାଣିଛୁ ନା ନର୍ମାଲ।
ହଁ ମୁଁ ଜାଣିଛି ତାର ନର୍ମାଲ ହେଇଛି।
ହଁ ବା ପିଙ୍କି ଦଉ ତ ଦିଟୋ ପିଙ୍କି
ହଁ।
ଡିଟୋ ପିଙ୍କି ହଁ।
କିଏଲୋ ଇଏ?
ଫଟ ଛାଡିଛନ୍ତି ଦେଖିନୋଉ କିଲୋ ମୁଁ ଦେଖିଛି।
ହଁ ଫୋଟରେ ତ ଦେଖିଛି ଏଇ ଛୋଟ ଛୁଆଉରା ମୁଁ ଏତେ ଜାଣିପାରେନି କାହା ଫେସ୍ କଟିଙ୍କ୍?
ଯାହାର ହୋଉ ତା ଯାହାର ପୁଅଟେ କିନ୍ତୁ ମୋ ପାଖରେ ଥିଲା ବା ମୁଁ ଯେ ତେଲେ ଥିଲି
ହୁଁ ଏଇ ତାଙ୍କର ଆଗ ପଛ କି ଆଉ
ହଁ ମୋ ସାଙ୍ଗେରେ ପା ଥିଲା ତା ଯା ଜମା ଦିଚାରିଦିନି ଏ ଓ
ସେ ସାଙ୍ଗ ହେଇକି ବାହା ହେଇଥିଲେ
ହଁ।
ସାଙ୍ଗ ହେଇକି ବାହାହେଇଥିଲେ କଣ ଯୋଉ
ଏ ଆ
ହୁଁ ମାନେ ସାଙ୍ଗ ହେଇକି କଣ ଇଏ ଆଗ ସେ ବଡ ଯିଏ ସିଏ ବାହହେଇଥିଲା ସେଇ ତିନି ଚାରି ଦିନ ପୂର୍ବରୁ ନା କଣ ସାଙ୍ଗ ହେଇକି ତାଙ୍କର ରିସେପସନ ସାଙ୍ଗ ହେଇକି ହେଇନଥିଲା ନା
ହଁ ମୋ ଯାର ମୋ ଯାର ବି ପୁଅଟେ ଜାଣିଛୁ ନାଲୋ?
ଏକାଥରକରେ ହେଇଗଲା ଛୁଆ
ଆମ ଯାଆର ବି ପୁଅଟେ ଲେ ଜାଣିଛୁନା ସାନର ହଁ ତା ଇଏ ସାତ ଦିନ ବଡ ସାନ।
ତା ତାଙ୍କର କେତେ ବର୍ଷ ବାହାଘର ହେଲାଣି? ତାଙ୍କର ଦି ବର୍ଷ। ଦି ବର୍ଷ ନୁହେଁଲୋ ଅଢେଇ ବର୍ଷ ଖଣ୍ଡେ ହବଣି
ନା
କେବେଠୁ ତା ଦି ବର୍ଷ ଉପରେ ହବଲୋ ତିନି ବର୍ଷ ନା କଣ ହେ
ଏଇ କେ ତାରିଖକୁ ଦୁଇ ପୁରିବ।
ତୋ ତଳ ଟା ନା?
ହଁ ମୋ ତଳ ମୋ ହଁ ମୋ ତଳ ତା ତଳେ ମା
ଓହୋ ତା ତଳ। ଆଉ ସେ ମଝିଆର କଣ ହେଇଛି?
ହଁ ତାର ଖାଲି ପୁ ପୁଅଟେ ତ ତାରତ ପୁଅଟେ ହେଇଥିଲା ଜାଣିଛି ଆ ମାମା ବାହା ହବନି? ଅ ନା କାହିଁଲୋ କୋଉ ବର୍ଷ?
ସିଏ କାଁ ଯୋଉ ତାଙ୍କୁ କହିଲା ବେଳକୁ ତ କଣ ଏଇନା ତାଙ୍କ ଘର କାମ ଚାଲିଛି ତାପରେ ପୁଣି ଗୋଟେ ଏବେ ସ୍କୁଟି ନେଇକିଆସିଛି
ହଁ।
ଆଉ ଏଇ ବର୍ଷ ନ ବାହା ହେଲେ ପୁଣି ଆର ବର୍ଷକୁ ପୁଣି ଇଏ ହେଇଯିବ ‌। ତାର ଚାକିରି ଇଏରେ ନାଗିଛି ଚାକିରି ଟା ହେଇଗଲେ ବି। କରିବ କି କଣ।
ଅ ଆଁ।
ତାପରେ ତାର ଗୋଟେ ଗୋଟେ ବି ଜିନିଷ କରି ନାହାନ୍ତି।
ନା ପା ଏ ଆଗତୁରିଆ ତୁ ଚା ଇଏ କଲୁଣୁ ପଇସା ରଖି ରଖି ଗୋଟେ ଗୋଟେ ଜିନିଷ କରି ଦେଇନଥାନ୍ତୁ। ଓ।
ଯାହାନେ ସତେଇଶ ଅଠେଇଶ ବର୍ଷ ଗୋଟେ ବାହାଘର କଣ ବାହା ହବୁନେଇ ଆଉ। କେତେ ବର୍ଷ ରେ ବାହା ହବ।
ଆଉ। ହଁ ବା ସେଇ କଥା ମୁଁ କହିଲି କାହିଁ ତାର ଇଏ କଣ?
ଅଉ ସିଏତ ବା
ଉଁ। ଆଉ ପିଇସା କଣ କରନ୍ତି ଲୋ।
ଆଉ ଏଇ ମାମା କହୁଥିଲା ଏ ଯୋଉ ଇଏ ମାମା। ସିଏ ତାର ହବ ବୋଧେ ବାହାଘର ଯେ ତାର ଦେଖା ଦେଖି ଚାଲିଚି।
ମାନେ ଦେଖା ଦେଖି କଣ ଖୋଜୁଛନ୍ତି ଆଉ କହିଲା କେତେଟା ବା ଚନ୍ତି ତା ଭିତରୁ କୋ ଇଏ କରିକି। ଯୋଉଠି କହିବେ ଘରେ ସେଇଠି ବାହାହେବି ଆଉ ବ୍ରାହ୍ମଣୀ ବଳା ମାମା।
ହଁ ହଁ ହଁ। ସ୍ମ୍ରତୀ ମାଝି କି ଲୋ।
ଆଁ।
ସ୍ମ୍ରିତୀ ମାଝି କି?
ସସ୍ମିତା ମାଝି।
ଓ ସେ ନାହିଁ ବୋଧେ ଆ-
ସିଏ ଅଛି ଗ୍ରୁପ୍ ରେ ଅଛି। ଅଛି କାରଣ ସିଏ ପା କରୁଥିଲା ଗ୍ରୁପ ରେ ଅଛି। ସିଏ ମେସେଜ ଫେସେଜ କରିନି ଆଉ କଲ ତାକୁ ବା ମାନେ- ବହୁତ ଦିନି ହବ ମୁଁ ଆଉ କଲ ବି କରିନି। ଏରାଆ ମୁଁ କାମ ବ୍ୟସ୍ତ ରହିଯାଉଛି। ଆଉ। ତାପରେ ମୋ ଯା ପଳେଇଥିଲା ସେ ତାର ବିଡି ଏକ୍ଜାମ ଦେଇ ସେ ଛୁଆଟା ଇଏକି। କାମ ଫାମ ପଡିଯାଏ ଆଉ ମୁଁ ଆଉ ଏଇ କଲ୍ ଫଲ୍ ଆଉ ଇଏ କରିନି। ପନ୍ଦର ଦିନି ଖଣ୍ଡେ ହବ ତାପରେ ମୋର ପରୀକ୍ଷା ଥିଲା।
ଆଁ।
ଆଉ ପନ୍ଦର ଦିନି ଉପରେ।
ଆଉ ଘରେ କିଏ କିଏ ଅଛନ୍ତି।
ଏଁଠି?
ହଁ।
ମୋ ଯା ମୋ ଦେ଼ଢ ଶୁର ମୋ ଶାଶୁ ମୋ ଶ୍ୱଶୁର ମୁଁ‌। ମୋ ସ୍ଵାମୀ ମୋ ଯୋଉ କଣ ତ ଦିଅର।
ସବୁ ଭଲ ନା।
ହଁ ସବୁ ଭଲ କଣ ଆଉ ସେମିତି।
ହଁ ଅଁ ସବୁଘରେ ଯା ଆଉ ନା?
ହଁ।
ଆଉ ତୁ ମୋର ଏଇ ନମ୍ ସେ ଏଇ ନମ୍ବର ଟା ରଖିଥିବୁ ସେଭ୍ କରିଦେଇଥିବୁ ମୁଁ ତୋର ସେଭ କରିଦେଇଥିବି‌ ହେଲା।
କାଁ। ଆଉ ମେସେଜେ କରିବୁ ତାପରେ ଫୋନ୍ କରିବୁ କାରଣ ମୁଁ ସବୁବେଳେ ଫାଙ୍କା ନୁହେଁ ନା ମୁଁ ଏଇ-
ଏ ନା ଏମିତି କେତେବେଳେ କେମିତି ଖାଲି ପ୍ଲେନ୍ କଲ୍ ବି କେତେବେଳେ କେମିତି କରିବି।
ହଁ ଏଇ ବା- ଟାରୁ ଗୋଟେ ଏଇନା ଟିକେ ଫାଙ୍କା ତାପରେ ପୁଣି- କାର?
ତମର।
ଆମର ଛକରୁ ଅଳ୍ପ ବାଟ।
ଅ ହ।
ଏଇ ଛକରୁ ଅଳ୍ପ ବାଟ ମାନେ ତମ ଘର ଆମ ଘରୁ ତମ ଘର ଏତେ ବି ନୁହଁ ବୋଧେ ହବ।
ଓହୋ।
ହଁ ସେତିକି ହବ ବୋଧେ କି ତାଠୁ କାମ ହବ।
ନା ମୁଁ ଗାଁକୁ ଗଲାବେଳେ ସେଇ ପଟ ଦେଇକି ଯାଏ ତ ଉଁ
ହୁଁ ସେଇଟା ସେ ପାଖାପାଖି।
ହୁଁ ହୁଁ। ରୋଜି ସେଇଠି କଉଠି ବା‌ ହେଇଛି ନା କଣ?
ଉଁ।
ଆଉ। କ କହିଲୁ? ଏଟା ସୋଉ ନେଇଲୋ ଏ ପାଗରେ ସୋଉନେଇ।